ହ୍ୟାଲୋ।
ହଁ ଆଣ୍ଟି, କଣ କରୁଥିଲେ?
କିଛି ନାଇଁ କହୁନ, କୁହ? ଏ ବର୍ଷା ଉଠେଇଛି ତ ହଁ ହଁ ମୁଁ ଖାଇସାଇଲିଣି ବର୍ଷା ହଉଚି ତମ ଆଡ଼େ?
ଆଜି ଆମେ ଏଠି ଶିକ୍ଷା ବିଷୟରେ କଥା ହବା।
ଆଚ୍ଛା ଠିକ୍ ଅଛି।
ମାନେ ଅ ଶିକ୍ଷା ମାନେ ଆମ ଜୀବନରେ କଣ ତାର ଦରକାର? ର ଆବଶ୍ୟକତା ସେ ବିଷୟରେ ଆପଣ କିଛି କହିବେ କି?
ହଁ ଶିକ୍ଷା ତ ନିହାତି ଦରକାର ଆମ ଜୀବନରେ ଶିକ୍ଷା ନହେଲେ ଆମେ କୋଉଠି ବି ଚଳିପାରିବାନି ନା ଘରେ ନା ବାହା ରେ ଆମେ ଯଦି ନିଜେ ପାଠ ନ ପଢ଼ିଥିବା ଓ ତାହେଲେ ଆମେ ଆମ ଛୁଆମାନଙ୍କୁ କେମତି ଏଜୁକେଟେଡ କରିବା? କ୍ଷା ତ ନିହାତି ଦରକାର ଆଜିକା ଆଗୁରୁ ବି ଯେତିକି ଥିଲେ ଏବେ ଆହୁରି ତାର ବଢ଼ିଗଲାଣି ତାର ଇଏଟା। ତ ଶିକ୍ଷା ତ ସବୁଠି ମୂଳରେ ଦରକାର। ଆମେ କୋଉ ଦୋକାନକୁ ଗଲେ ବି ପାଠ ପଢ଼ିଥିଲେ ତ ହିସାବ କରିବା ତ ଛୁଆଙ୍କୁ ପଢ଼େଇବା ପାଇଁ କି ବି ହେଲେ ନିଜେ ଯ ଦି ପଢ଼ିିନଥିବା ତାହେଲେ ଛୁଆଙ୍କୁ ପଢ଼େଇବା କେମତି? ଆଜିକାଲି ତ ପଢ଼ିବାଟା ବହୁତ ଇମ୍ପୋର୍ଟାଣ୍ଟ ନା ଆଜିକାଲି ଭଲ ନ ପଢ଼ିଲେ ବି କୌଣସି ଜାଗାରେ ଭଲ ଜବ୍ ଟେ ବି ମିଳୁନି ଚାକିରିଟେ ବି ମିଳୁନି। ତ ସେଥିପାଇଁ କି ଶିକ୍ଷା ତ ନିହାତି ଦରକାର।
ହଁ ମାନେ ଆମର ମଣିଷ ଜୀବନରେ ମୂଳଦୂଆ ହଉଚି ଶିକ୍ଷା। ଶିକ୍ଷା ମାନେ ମଣିଷର ବିବେ ଭଲ ଆଚରଣ ସଠିକ୍ ନିଷ୍ପତ୍ତି ନେବାର କ୍ଷମତା ମାନେ ପ୍ରଦାନ କରିଥାଏ ଶିକ୍ଷା। ଜଣେ ଶିକ୍ଷିତ ବ୍ୟକ୍ତି ନିଜର ପରିବାର ଏବଂ ସମାଜର ଉନ୍ନତିରେ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇ ଥାଏ ଶିକ୍ଷା।
ଆଜ୍ଞା।
ଉଁ। ଶିକ୍ଷା ଆମୁକୁ ଭଲ ଓ ମନ୍ଦ ମଧ୍ୟରେ ପାର୍ଥକ୍ୟ ମଧ୍ୟ ଶିଖାଇଥାଏ। ମାନେ ଏହା ଆମ ମନରେ ସତ୍ୟ ସଚ୍ଚୋଟ ଆଉ ଶୃ ଖଳା ଦୟା ସହଯୋଗର ଭାବ ସୃଷ୍ଟି କରେ। ଶିକ୍ଷା ବିନା ମଣିଷର ମାନେ ସର୍ବାଙ୍ଗୀନ ବିକାଶ କେବେ ସମ୍ଭବ ନୁହେଁ। ମାନେ ଆଜିର ଯୁଗରେ ଶିକ୍ଷା ଭଲ ଚାକିରୀ କରିବା ଆତ୍ମନିର୍ଭରଶୀଳତା ଏବଂ ସନ୍ମାନ ଜନକ ମାନେ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଉଚି ଶିକ୍ଷା। ବିଜ୍ଞାନ ପ୍ରଯୁକ୍ତି ଚିକିତ୍ସା କୃଷି ଅନ୍ୟାନ୍ୟ ସବୁ କ୍ଷେତ୍ରରେ ଉନ୍ନତିର ମୂଳ ଆଧାର ହୋଉଚି ଆମର ଶିକ୍ଷା ଏବେମ୍।
ଆଜ୍ଞା।
ଆଉ ଆଜିର ମାନେ ଆଜିର ଯୁଗରେ ଶିକ୍ଷାରେ ଭଲ ମାନେ ସତ ତେଣୁ ପ୍ରତ୍ୟେକ ଶିଶୁଙ୍କୁ ମାନେ ଶିକ୍ଷାର ସୁଯୋଗ ମିଳିବା ଉଚିତ ଶିକ୍ଷା କେବଳ ମାନେ ପୁସ୍ତକୀୟ ଜ୍ଞାନ ନୁହେଁ। ଏହା ଆମୁକୁ ଜଣେ ଭଲ ମଣିଷ ହବାରେ ମଧ୍ୟ ମାନେ ଏମ୍ ମାନେ ମଣିଷ ହବା ପାଇଁ ବି ବାର୍ତ୍ତା ଦେଇଥାଏ। ତାପରେ ଆଜିକାଲି ଦୁନିଆରେ ମା ମାନ ହଁ। ଆଜିକାଲି ମାମାନେ ବି ଶିକ୍ଷିତ ହେବା ଦରକାର କାରଣ ନିଜ ଛୁଆକୁ ଶି କ୍ଷା କେବଳ ମା ହିଁ ଦିଏ କାରଣ ବାପା ତ ବାହାରେ ରହିକି କାମ କରେ। ହାଲୋ।
ହାଲୋ।
ହଁ ଆଉ ମାନେ ଆଜିିକାଲି ହଁ ମୁଁ ସେଇ କହିଲି ଆଜିକାଲି ଯୁଗରେ ମାନେ ଶି ଶିକ୍ଷା ପ୍ରତ୍ୟେକ ପିଲାଙ୍କୁ ଦରକାର।
ଆଜ୍ଞା। ଶିକ୍ଷା ତ ସବୁ କିିଛି ଶିକ୍ଷା ନହେଲେ ଗୋଟେ ଛୁଆ ହଉ ବୁଢ଼ା ହଉ ଲୋକ ହେଉ ଯିଏ ହଉ ସେ ତା ନିଜ ଜୀବନ ଶୈଳୀଟାକୁ ବଞ୍ଚେଇ ପାରିବନି। ସେ ଆଜିକାଲି ଯେମିତି ସବୁ ହଉଛି ଦୁନିଆରେ ଯୋଉମାନେ ପାଠ ପଢ଼ିଛନ୍ତି ସେମାନେ ଆଉ ଯେଉଁମାନେ ପାଠ ପଢ଼ିନାହାନ୍ତି ସେମାନଙ୍କ ଭିତରେ ପୁରା ଆକାଶ ପାତାଳର ଫରକ ରହୁଛି ଗୋ ଗୋଟେ ପାଠ ପଢ଼ିଥିବା ପିଲା ଯେମିତି ବିହେଭ୍ କରିବ ଗୋଟେ ପାଠ ନ ପଢ଼ିଥିବା ପିଲା ସେମିତି କେବେ ବି ବିହେଭ୍ କରିବନି। ତାର ବିହେଭିୟର ଯାହା ବିି ହେଲେ ଅଲଗା ହବ।
ହଁ ଆଜ୍ଞା ଆମର ମାନେ ଆମର ଶିକ୍ଷାର ଆବଶ୍ୟକତା କଣ ମାନେ ଆମର ଅଛି। ଆମର ଶିକ୍ଷା ଆମେ କରିବା ଦ୍ଵାରା ଆମର ଜ୍ଞାନ ଓ ବୃଦ୍ଧି ବଢ଼ି ଥାଏ ଭଲ ଚାକିରି ଆଉ ଉଜ୍ଵଳ ଭବିଷ୍ୟତ କରିବାରେ ମଧ୍ୟ ଶିକ୍ଷା ସାହାଯ୍ୟ କରେ। ଭଲ ମନ୍ଦର ବିଚାର କରିବାର ଶକ୍ତି ମଧ୍ୟ ଶିକ୍ଷା ଆମକୁ ଦିଏ। ଆମ ଆତ୍ମବିଶ୍ବ ବିଶ୍ୱାସକୁ ବଢାଏ ସମାଜରେ ସମ୍ମାନ ଆଉ ପରିଚୟ ଦିଏ। ଆଉ ଦେଶର ଉନ୍ନତିରେ ମଧ୍ୟ ସହଯୋଗ କରେ। ଅନ୍ଧବିଶ୍ଵାସ ଅଜ୍ଞାନତାକୁ ଦୂର କରେ। ଭଲ ନାଗରିକ ହେବାର ଗୁଣ ମଧ୍ୟ ଶିଖାଏ। ମାନେ ଶିକ୍ଷା ହଉଛି ଜୀବନର ସବୁଠୁ ଗୋଟେ ବଡ ସମ୍ପଦ। ଶିକ୍ଷା ବିନା ମାନେ ଜୀବନ ଅ ଅପୂର୍ଣ୍ଣ କହିବାକୁ ଗଲେ ତେଣୁ ସମସ୍ତେ ବ୍ୟକ୍ତି ଶିକ୍ଷା ଗ୍ରହଣ କରିବା ନିଜ ପରିବାର ଆଉ ଦେଶ ଉନ୍ନତି ପାଇଁ ବି କାମ କରିବା ଉଚିତ୍ ସେ ଆଣ୍ଟି କହିବେ କି? ଶିକ୍ଷା ନଥିଲେ ଆମେ କି ହଇରାଣ ହବା ସବୁ?
ହୁଁ। ହୁଁ ଶିକ୍ଷା ନଥିଲେ ଆମେ କଣ କରିବା କିଛି କରିପାରିବାନି ଆଜି ଆମେ ପାଠ ପଢ଼ିଛନ୍ତି ବୋଲି ତ ଆମେ ପଇସା ଇନକମ୍ କରିପାରୁଛନ୍ତି ଆଉ ଯଦି ଆମେ ପାଠ ନ ପଢ଼ିବା ତାହେଲେ ଆମେ କଣ କରିବା ମୂଲ ଲାଗିବା ବେକାର ହେଇ କି ବୁଲିବା କିଛି ହିଁ କରିପାରିବାନି ଆମେ ଜୀବନ ରେ।
ହଁ ଯଦି ଆମେ ଶିକ୍ଷା ଆମର ନ ଶିଖିଥିବା ତାହେଲେ ଆମେ ପଢିବା ଲେଖିବାରେ ବି ଅସୁବିଧା ହବ ଆମର ଭଲ ଚାକ ଚାକିରି ଖଣ୍ଡେ ପାଇବାରେ କଷ୍ଟ ହବ ମୂଲ କାମ କରିକି ନିଜ ପେଟ ପୋଷିବ। ଭଲ ମନ୍ଦର ବିଚାର କରିବାରେ ବି ଆମର ଅସୁବିଧା ହବ।
ଆଜି କାଲି ତ ଯୋଉମାନେ ମୂଲ ବି ଲାଗୁଛନ୍ତି ସେମାନେ ବି ତାଙ୍କ ଛୁଆମାନଙ୍କୁ ଅଙ୍ଗନବାଡ଼ି ହଉ ସର କାରି ସ୍କୁଲ ହଉ ସେଥିରେ ବି ସେ ଶି ଶିକ୍ଷାନୁଷ୍ଠାନକୁ ପଠଉଛନ୍ତି କାହିଁକିନା ସେ ଜାଣିଛନ୍ତି ନିଜର ଦୁଃଖଟା କଣ। ନିଜେ କେତେ କଷ୍ଟ କରୁଛନ୍ତି ସେମାନେ ଦିନ ରାତି ଖ ଖଟୁଛନ୍ତି ଆଉ ସେମାନଙ୍କୁ କେତେ କମ ପଇସା ମିଳୁଛି ସେମାନେ ଯେତିକି ପରିଶ୍ରମ କରୁଛନ୍ତି ସେତିକି ପଇସା ସେମାନେ ପାଉନାହାନ୍ତି। ତ ସେଥିପାଇଁ କି ସେମାନେ ଏତେ କଷ୍ଟ କରୁଛନ୍ତି ବୋଲି ସେମାନଙ୍କ ଛୁଆ ମାନଙ୍କୁ ଆଜି ଡେଲି ଅଙ୍ଗନବାଡ଼ି ହେଉ ଗମେଣ୍ଟ ବି ବହୁତ୍ ସାରା ଛୁଆମାନଙ୍କ ପାଇଁ କି ସୁବିଧା କରିଦେଲାଣି। ତ ସେଥିପାଇଁ ସେମାନେ ବି ଗର୍ମେଣ୍ଟ ସ୍କୁଲ ଗୁଡାକୁ ସେମାନଙ୍କୁ ପ ଠଉଛନ୍ତି କି ନାହିଁ ଆମେ ମାନେ ଯାହା କଷ୍ଟ କଲୁ ତମେ ମାନେ କରନି।
ଶିକ୍ଷା ଗ୍ରହଣ ନ କରିଥିଲେ ଦେଖିବେ ଅନ୍ୟମାନଙ୍କ ଦ୍ଵାରା ସହଜରେ ସେମାନେ ଠକା ଯାଇପାରିବେ।
ହଁ ହଁ।
ସମସ୍ତେ ତାଙ୍କୁ ଠକି ଦେବେ
ହୁଁ।
ଆଉ ସରକାରୀ ଯୋଜନା ଆଉ ଯୋଉ ବ୍ୟାଙ୍କ କିମ୍ବା ହସ୍ପିଟାଲରେ କାମ ସେମାନେ ବହୁତ ଅସ୍ ଅସୁବିଧା ହେବ ସେମାନେ ବୁଝିପାରିବେ ନାହିଁ ଆତ୍ମବିଶ୍ଵାସ କମିଯିବ। ସହଜରେ ଉନ୍ନତି କରିବା କଷ୍ଟକର ହେବ ମାନେ ଦେଶର ବି କାଶ ରେ ନିଜର ଅବଦାନ ଦେବା କଷ୍ଟକର ତାଙ୍କ ପାଇଁ ହେଇଯିବ ତେଣୁ ଶିକ୍ଷା ଆମ ଜୀବନର ଗୋଟେ ଆଲୋକ ତେଣୁ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷା ଗ୍ରହଣ କରି ନିଜକୁ ଜୀବନକୁ ସାର୍ଥକ ଫଳ ଆଉ ସୁନ୍ଦର କରିବା ଉଚିତ୍।
ହୁଁ। ତାପରେ ଯୋଉମାନେ ଶିକ୍ଷା ଗ୍ରହଣ କରୁନାହାଁନ୍ତି ସେମ୍ ସେଇ ପିଲାମାନେ ହିଁ ତା ଆଜିକା ଦୁନିଆରେ ହିଁ ସବୁ ରେଫ୍ ର ଶିକାର ହେଉଛନ୍ତି। ସେମାନଙ୍କୁ ଲୋକ ଲୋକମାନେ ଠକିକି ଆଡ଼େ ସେଆଡ଼େ କିଡ଼ନାପ୍ କରିକି ବି ନେଇଯାଉଛନ୍ତି କାରଣ ସେମାନେ କିଛି ଜାଣିନା ହାନ୍ତି। ପାଠ ପଢିଥିଲେ ସେମାନେ ଚଲାକଚତୁର ହେଇଥାନ୍ତେ ସେମାନେ ଜାଣିଥାନ୍ତେ ଜିନିଷ ଟା କଣ କିଏ ଭଲ କିଏ ଖରାପ ସେମାନେ ବୁଝିପାରିଥାନ୍ତେ। ଯେହେତୁ ସେମାନେ କିଛି ବୁଝି ପାରୁନାହାନ୍ତି ଲୋକମାନେ ତାଙ୍କୁ ଠକିକି ନେଇଯାଉଛନ୍ତି ଆଡେ ସିଆଡେ ତାଙ୍କୁ ରେଫ୍ କରିଦଉଛନ୍ତି ମାରି ଦଉଛନ୍ତି ଫୋପାଡ଼ି କି ପଲୋଉଛନ୍ତି କେହି ବି କିଛି କରିପାରୁନାହାନ୍ତି ତ ସେମାନେ ଯଦି ଭଲ ପାଠ ପଢ଼ିଥାନ୍ତେ। ତ ତାହେଲେ ସେମାନଙ୍କର କଣ ବୁଦ୍ଧି ସୁୁଦ୍ଧି ହେଇଥାନ୍ତା ଚାଲକ୍ ଚତୁର ସେମାନେ ହେଇଥାନ୍ତେ। ଏଇଭଳିଆ ଖରାପ ଦୁଷ୍ଟ ଲୋକଙ୍କଠୁ ସେମାନେ ଦୂରେଇକି ରହି ପାରିଥାନ୍ତି ଯେହେତୁ ସେମାନଙ୍କର କଣ ପାଠ ଶାଠର ଅଭାବ ଅଛି ସେମାନେ ପାଠ ପଢ଼ିନାହାନ୍ତି ବୋଲି ଚାଲାକ ଚତୁର ବି ନାହାନ୍ତି ସେଥିପାଇଁ କି ସେମାନେ ବହୁତ ହଇରାଣର ଶିକାର ହଉଛନ୍ତି ଲୋକମାନେ ସେମାନଙ୍କୁ ଗୋ ଏଇଠିକି ଆସୁଛି ଏଠି ଏଇଟା ଦେବାକୁ କହିକି ସେମାନଙ୍କୁ କିଡ଼ନାପ୍ କରିକି ନେଇଯାଉଛନ୍ତି।
ହଁ। ଦେଖିବା ମାନେ ଆମର ଶିକ୍ଷା ମାନେ କଣ ପ୍ରତ୍ୟେକ ବ୍ୟକ୍ତି ଆମେ ଶିକ୍ଷା ଗ୍ରହଣ କରିବା ଉଚିତ କାରଣ ଶିକ୍ଷା ମଣିଷକୁ ଜ୍ଞାନୀ ସଚେତନ ଭଦ୍ର ଆଉ ସ୍ଵଭାବଲମ୍ବୀ କରିଥାଏ ଦେଖିବେ ଆପଣ ଯୋଉମାନେ ଶିକ୍ଷା ଗ୍ରହଣ କରିଥାନ୍ତି ଯୋଉମାନେ ଅଧିକା ପାଠ ପଢିଥାନ୍ତି ସେମାନେ ସବୁବେଳେ ଭଦ୍ର ହୋଇଥାନ୍ତି। ଆଉ ଯୋଉମାନେ କମ ଶିକ୍ଷା ଗ୍ରହଣ କରିଥାନ୍ତି ସେମାନେ ବହୁତ କଟୁ କଥା ଅଭଦ୍ର କଥାବାର୍ତ୍ତା କରନ୍ତି।
ହଁ ଠିକ୍ କହିଲ।
ଶିକ୍ଷା ଗ୍ରହଣ କରିଥିବା ଲୋକ ସବୁବେଳେ ନମ୍ର ହୋଇଥାଏ।
ହଁ।
ତାପରେ ଦେଖ ସେମାନେ ଶିକ୍ଷା ଦ୍ଵାରା ଭଲ ଚାକିରୀ କରନ୍ତି ସମାଜ ରେ ସେମାନଙ୍କର ସମ୍ମାନ ମଧ୍ୟ ଥାଏ। ଉଜ୍ଜଳ ଭବିଷ୍ୟତ ମିଳେ ମାନେ ଶିକ୍ଷା ଆମ ଜୀବନର ଚରିତ୍ର ବ୍ୟକ୍ତିତ୍ୱ ଆତ୍ମବିଶ୍ୱାସ ଜୀବନଯାପ ନ ଉନ୍ନତି କରେ ଏହା ଆମକୁ ଗୋଟେ ଭଲ ନାଗରିକ ହେବାରେ ମଧ୍ୟ ଶିକ୍ଷା ଦେଇଥାଏ। କ୍ଷା ସଫଳ ଭବିଷ୍ୟତ ଗଢିବାରେ ମଧ୍ୟ ଶିକ୍ଷା ଦେଇଥାଏ।
ହଁ ଠିକ୍ କଥା। ନାଇଁ ଶିକ୍ଷା ତ ଆଜିକା ପାଇଁକି ଆଜିକାଲି ଦୁନିଆ ପାଇଁକି ବହୁତ ବହୁତ ଜରୁୁରୀ। ଶିକ୍ଷା ନଥିଲେ ଗୋଟେ ପିଲା କିଛି ବି କରିପାରିବନି ତା ଜୀବନ ପୁରା ଅନ୍ଧାର ହିଁ ହେଇଯିବ। ସେଥିପାଇଁ ତ ଆଜି ଆଜିକାଲି ଗ ସରକାର ବି ଆମର ବହୁତ ସାରା ପଦକ୍ଷେପ ନଉଚନ୍ତି ରୁରାଲ୍ ଏରିଆ ପାଇଁକି ଯେମିତିକି ଗାଁ ଗହଳିର ପିଲାମାନେ ଆଦିବାସୀ ପିଲା ହୁଅନ୍ତୁ ସେମାନେ ପାଠ ପଢିକି କିଛିଟା କରନ୍ତୁ ବୋଲି। ସେଥିପାଇଁ କି ଏବେ ସରକାର ତାପାଇଁକି ଏବେ ବହୁତ ସଚେତନ ବି ହେଲେଣି। ତାଙ୍କ ପାଇଁକି ବହୁତ ସାରା ସୁବିଧା କଲେଣି ଗାଁକୁ ରାସ୍ତା ବି କଲେଣି ସେମାନେ ଯେମତି ଆରାମସେ ଆସିବେ।
ସେଥିପାଇଁକିି ସ୍କୁଲ ଆସିପାରିବେ। ତାଙ୍କୁ ବହିଖାତା ବି ମାଗଣାରେ ଦଉଚନ୍ତି ସାଇକଲ ଦଉ ଚନ୍ତି ସେମାନେ ଆରାମସେ ଆସିପାରିବେ ବୋଲି।
ପିଲାଙ୍କର ପଢ଼ିବାକୁ ଆଗ୍ରହ ହଉ ବୋଲି ଦେଖିବେ ଗମେଣ୍ଟ ସ୍କୁଲରେ ପ୍ୟାଣ୍ଟ, ସାର୍ଟ, ଜୋତା, ମୋଜା ଖାଇବା, ପିଇବା ଏମିତିକିି ସବୁ କିଛି ଯୋଗେଇ ଦଉଛନ୍ତି।
ସବୁକିଛି ସରକାର ଏବେ ଯୋଗେଇ ଦେଲେଣି ବହୁତ ଯୋଉ ମାନେ ଆମର ଯୋଉଟା ଗାଁ ଗହଳି ଏରିଆ ହେଇଗଲା ସରକାର ସେମାନଙ୍କ ପାଇଁ ତ ଆଜିକାଲି ବହୁତ କିଛି ହୁଏ ତ ଯୋଜନା ବି କରୁଚନ୍ତି ବହୁତ ସଚେତନ ବି କରଉଚନ୍ତି ନାଇଁ ଛୁଆମାନେେ ଡେଲି ଯାଆନ୍ତୁ। ତୁ ସ୍କୁଲ ତାଙ୍କପାଇଁ କି ଟି ଶୀ ଯଉ ଶୀ କ୍ଷୟତ୍ରୀମାନଙ୍କୁ ବି ରଖିଲେଣି ସେମାନେ ଘର ଘର ବୁଲିକି ସେମାନଙ୍କୁ ସ ଚେତନ କରେଇବା ସହିତ ସେମାନଙ୍କୁ ଡାକିକି ଆଣିକି ସ୍କୁଲ ବି ଛାଡୁଚନ୍ତି।
ତାଙ୍କ ନବା ଆଣିଆ ବି କରଉଛନ୍ତି ଛୁଆମାନଙ୍କର।
ଆଜ୍ଞା।
ତ ଶିକ୍ଷା ନହଲେ ଗୋଟେ ଲୋକ କିଛି ବି କରିପାରିବନି ଗୋଟେ ପାଦ ବି ସେ ଚାଲିପାରିବନି।
ଆଜ୍ଞା।
ତ ଶିକ୍ଷାଟା ନିହାତି ଦରକାର। ଆମେ ଶିକ୍ଷିତ ହେଲେ ହିଁ ଆମେ ସମାଜକୁ ଶିକ୍ଷିତ କରିପାରିବା।
ସେଥିପାଇଁ ଆଜିକାଲି ଦୁନିଆ ସମସ୍ତିଙ୍କୁ ପଢେଇବା ଦରକା କାର ଦେଖିବେ ସରକାର ବହୁତ ପିଲା ଆଗ୍ରହ ହେବେବୋଲି ଖାଇବା ପିଇବା ସବୁକିଛି ବ୍ୟବସ୍ଥା କରୁଛନ୍ତି ସାଇକେଲ ବି ଯୋଗେଇ ଦଉଛନ୍ତି ନବମ କ୍ଲାସ ଚି ଅଷ୍ଟ ଏବେ ନବମ ଦଶମରେ ଖାଇବା ନଥିଲା ତାକୁ ବି କରିଦେଇଚନ୍ତି।
ହୁଁ କମ୍ପ୍ୟୁଟର ବି ଦଉଚନ୍ତି ଲ୍ୟାପଟପ୍ ଦଉଚନ୍ତି। ସାଇକଲ ଦଉଚନ୍ତି ସରକାର ଏବେ କାହିଁନା ଛୁଆମାନେ ଯେମତି ସବୁଦିନ ସ୍କୁଲ ଆସିବେ। କଣ ଶିକ୍ଷା ଗ୍ରହଣ କରିବେ। ଆଉ ତାଙ୍କର କିଛି ଅସୁବିଧା ଯେମିତି ହବନି। ସେଥିପାଇଁକିି।
ଆଜ୍ଞା।
ସରକାର ବି ଏଥିପାଇଁକି ବହୁତ ସଚେତନ ହବା ସହିତ ଅଭିଭାବକମାନେ ବି ଏଥିପାଇଁକି ସଚେତନ ହବା ଦରକା କାର ବହୁତ ସାରା ଅଭିଭାବକ ଅଛନ୍ତି ହଁ ଆଜି ବର୍ଷା ହଉଚି ଛୁଆ ନଯାଉ ସ୍କୁଲ ତାକୁ ଛାଡୁନାହାଁନ୍ତି। ରଖିଦଉଚନ୍ତି ତ ସେମ୍ ତି ବି କରିବା କଥା ବି ନୁହେଁ। ତ ସବୁ ବେଳେ ଆମୁକୁ ଶିକ୍ଷାକୁ ଯେମ୍ ତି ଆଗୁକୁ ଅଣାହବ ତାହା ପାଇଁକି ଆମୁକୁ କାମ କରିଆକୁ ବି ପଡିବ। ଶିକ୍ଷା ତମ୍ ବହୁତ୍ ଦରକାର୍ ଆମ ପାଇଁକି ଖାଲି ପାଠ ପଢ଼ିଲେ ବି ହ ବନି ତାକୁ ଆମେ ଡେଲି କା କାମରେ ବି ଲଗେଇବାକୁ ବି ପଡ଼ିବ।
ଆଇଲା। ହଁ ଆଣ୍ଟି ଆପଣଙ୍କ ସହ କଥା ହେଇକି ମତେ ବହୁତ୍ ବ ଲାଗିଲା ଏବେ ମୁଁ ରଖୁଚି।
ହଁ ଠିକ୍ ଅଛି ରଖିଦିଅ।